ହଉ କେମତି ଅଛନ୍ତି?
ଭାଇ ମୁଁ ଭଲ ଅଛି ଆପଣ କେମିତି ଅଛନ୍ତି କୁହନ୍ତୁ?
ମୁଁ ମଧ୍ୟ ବହୁତ ଭଲ ଅଛି ଆଉ ଆଜି ପାଗଟା ବହୁତ ଖୁବ ସୁନ୍ଦର ଅଛି ଏବଂ ଆଜି ବର୍ଷା ଗାଉଁଳିଆ ପାଖ ରଖିଛି ବର୍ଷା ହେଲାଣି। ବଢ଼ିଆ ଲାଗୁଚି ଆକାଶଟା ଏବଂ ଆଉ କହୁ ଆପଣଙ୍କୁ ମୁ
ଆଜ୍ଞା ଆପଣ ଭଏସ୍ ଟିକେ କ୍ଲିୟର ଶୁଭିଯାଉନି ଟିକେ ବାହାରାରୁ ପଳେଇ ଆସନ୍ତୁ।
ମଁ କଥାଟି ସ୍ପଷ୍ଟ ସୁବାଯାଉନି ଆପଣଙ୍କୁ?
ଆଜ୍ଞା ଏବେ ଶୁଭିଲା ତ ହଁ ବନ୍ଧୁ ମତେ ବହୁତ୍ ସୁନ୍ଦର ଦେଖାହେଉଛି ପାଗଟା ଏଠି ଟିକିେ ବାହାରକୁ ଆସିଲେ ଆପଣ ଦେଖିବେ ବାଦଲ ଗୁଡ଼ିକ ବହୁତ ଖେଳ ହେଇକି ଚାରିଆରେ ଯେମିତି ଲାଗୁଚି ଚି ଉପରେ ବହୁତ୍ ପବନ ଦଉଚି ବୋଲି ବାଦଲ ଗୁଡ଼ିକ ବହୁତ ଦୁନିଆ ବାଦଲ ଅଛି। ହାଲୋ।
ତ
ଆଜ୍ଞା‌।
ତ
ତ ଏଠି ଯୋଉର ମତେ ଲାଗୁଚ ବର୍ଷା ହବ ଆଉ ଦୁଇ ଘଣ୍ଟା ଭିତରେ।
ପ୍ର ହଉଚି ମୋ କଥାଟା ଆପଣଙ୍କୁ ଜୋର ଶୁଣାଯାଉଚିନା ଧୀରେ ଶୁଣିଯାଉଚୀ କଇଲେ?
ଆଜ୍ଞା ଠିକ୍ ଠାକ୍ ଶୁବାଯାଉଚି ଆପଣ କୁହନ୍ତୁ।
ହଁ ମୁଁ କହିଲି ସେଇ ବର୍ଷାଟି ବହୁତ୍ ଖୁବ ମଧ୍ୟ ଭଲ ଆସିଲାଣି। ଆଉ ମୁଁ ମଧ୍ୟୋ ଛାତ ଉପରେ ଠିଆ ହେଇଚି ଏବଂ ଅନ୍ୟ ଏକ ଛାତ ଉପରେ ମୋ ଭାଇ ଜଣେ ଠିଆ ହେଇଚନ୍ତି ସେମଧ୍ୟ ସେଟି ଏଇ ପାଗର ଉପ ଉପଭୋଗ ନେଉଛନ୍ତି ଏବଂ ବହୁତ୍ ସୁନ୍ଦର ଦୃଶ୍ୟ ଦେଖୁଛନ୍ତି ଏଭଳି ସିଏସିିନ୍ତି ହୁଁ ପାଗଟି ଆଉ ସିଏ ସିଏ ସିଏ ବାହାରେ ରୁହନ୍ତି ବୁଝିଲେକି ସିଏ କଟକରେ ରୁହନ୍ତି ଅଧିକାଂଶ ସମୟ। ସେଥିପାଇଁ ସିଏ ସେ ଏଇ ଯେଉଁ ପରିବେଶ ଏବଂ ଏଇ ଯେଉଁ ପାଗ ସେକେବେ ଅନୁଭବ କରୁନାହାନ୍ତି‌।
ଆଜ୍ଞା ଗାଁର ପାଗ ଏ ଏବଂ ଗାଁର ଏଇ ପ୍ରକୃତିର କଥା ବହୁତ୍ ଅ ଅ ଅନୌକିକ ଏବଂ ନୂତନ ଲାଗିବେ ଯେଥର ଆପଣଙ୍କ ଗାଁକୁ ଆସିବେ। ତ ବହୁତ୍ ସୁନ୍ଦର ଜାଗାଟି ଗାଁଟି ତମୁଁ ଚାହୁଁଛି ଆଜ୍ଞା। ତ ସବୁ ଏ ଜେ ସୁନ୍ଦର ଭାବନାର ଉପଭୋଗ ନିଅନ୍ତୁ।
ଆଜ୍ଞା। ସେଥିପାଇଁ ସିଏ ଏଠିକି ଯେତେବେଳେ ଭଲ ଲାଗେ ସିଏ ଏଠିକି ପଳେଇ ଆସନ୍ତି ତାଙ୍କର ଟିକେ ଗ୍ରାମ ଆଡ଼େ ଆସନ୍ତି ସେଥିପାଇଁ ସିଏ ସିଏ ମଧ୍ୟ କୁହନ୍ତିକି ଗାଁରେ ଯୋଉ ପରିବେଶ ଏବଂ ଯୋଉ ଆ ସୁନ୍ଦର ପ୍ରାକୃତିକ ଦୃଶ୍ୟ ସେଠି ସହରରେ ନାହିଁ ସେଥିପାଇଁ ଆପଣତ କହୁଥିଲେ ସେଥିପାଇଁ ସିଏ ଏଠିକି ପଳିଇଆସନ୍ତି ଟିକେ ତାଙ୍କର ବୁଲାବୁଲି କରନ୍ତି ପ୍ରକୃତିର ମଜା ନିଅନ୍ତି ଏବଂ ଘରକୁ ଯାଆନ୍ତି।
ଆଜ୍ଞା ଆପଣ ଯୋରେ ଘଡ଼ଘଡ଼ି ହବାର ଆବାଜ ଶୁଭା ହଉଚି?
ହୁଁ ଆଜ୍ଞା।
ତ ମତେବି ଲାଗୁଚିକି ଆପଣଙ୍କୁ କଣ ଲାଗୁଚି ବାତ୍ୟା ହବାର ସମ୍ଭାବନା ଅଛି।
ନାଇଁ ଏବେ ଯେହେତୁ ଏଟା କାଳବୈଶାଖୀ ଚାଲିଛି। ସେଥିପାଇଁ ବର୍ଷା ହେବ ବେଶୀ ବିଶେଷ ବାତ୍ୟା ନୁହେଁ। ତ ଆ ବ ପବନ ମଧ୍ୟ ସେଇଭଳି ହବ ତ ଆପଣ କଣ ଖାଇଥିଲେ?
ଆଜ୍ଞା ମୁଁ ତ ଭାତ ଖାଇଥିଲି ଘୁଗୁନି ତା ହ ତ ପୋଟଳ ଆଳୁ ଭଜା ଏବଂ ଛତ ତୁ ଖାଇଥିଲି ମୁଁ ବହୁତ ଭ ଭଲ ଲାଗିଥିଲା। ଛତୁଟି ମୋର ପ୍ରିୟ ମୋତେ ବହୁତ ଖାଇବାରେ ସା ସନ୍ତୁଷ୍ଟ ଲାଗିଲା। ତ ଆପଣ କଣ ଖାଇଥିଲେ।
ମୁଁ ମଧ୍ୟ ଖାଇଥିଲି ଭାତ ଆଜି ହେଇଥିଲା। ବେସନ, ଆଳୁ, ଗୋଟେ ତରକାରୀ ହେଇଥିଲା। ଗୋଟେ ଛୁଇଁ ର ଭଜା ହେଇଥିଲା ଏବଂ ଛୁଇଁ ଗୋଟେ ତରକାରୀ ହେଇଥିଲା। ଆଉ ଏପରି ଭଜା ହେଇଥିଲା ଶାଗ ହେଇଥିଲା ହେଇଥିଲା ସେଗୁଡିକ ମୁଁ ଖରାବେଳେ ଖାଇଥିଲି। ତାପରେ ଏପର୍ଯ୍ୟନ୍ତ କିଛି ଖାଇନାହିଁ ମୁଁ ଉଠିକି ମୁଁ ଏଠି ଧୋଇ ଏବେ ଛାତ ଉପରେ ଯେହେତୁ ବସିଛି ଏଇ ପାଗଟି ତ ଆଉ ଟିକେ ପରେ ମିଳିବନି। ଆଉ ଟିକ ବର୍ଷା ବର୍ଷା ହବ ଆଉ ଟି ପରେ ସେଥିପାଇଁ ମୁଁ କହିଲି ଟିକେ ପାଗ ଟିକେ ଉପଭୋଗ କରିବା ଯେ ତାପରେ। ଆଉ କିଛି ସମୟ ଗଲେ ଖାଇବି। ମୁଁ କହୁଥିଲି ଆପଣ ବଜାର ଯାଇଛନ୍ତି। ହାଲୋ। ଆପଣଙ୍କ କଥାଟି ସ୍ପଷ୍ଟ ଆସୁନି ମତେ? ଚାଛି ମଠା ତାଭିତରୁ ଆପଣ କଣ କହିବେ। ବ୍ୟାକ୍ କରିଦେବି ରୁହ। ଆଜ୍ଞା। ହୁଁ।